ହାଲୋ।
ହୁଁ।
ତାପରେ ଆଉ ଥରେ କଣ ହେଇଚି କଇଲୁ ଆମେ। ଯୋଉ ତା ଗାଡି ତେଲ ସରିଗଲା ହେଲା।
ହୁଁ।
ରେକୁଳା ଡେ ସରି ହେଇ ଯୋଉ ଢେଙ୍କାନାଳ ପାଖେ ଯୋଉ ରେକୁଳା।
ହଁ।
ସେଠେ ସେ ଆଗ ଆଡେ ସରିଛି ହେଲା। ହେ ଯୋଉ ବ୍ରିଜ ଯୋଉ ଦେଖିନୁ ଫାଷ୍ଟ ବ୍ରିଜ୍।
ହଁ ଜାଣିଲି।
ସେଇଆଡ଼େ ସରିଛି ତାପରେ ମୁଁ ଯାଇଛି ମୁ ହାଫ୍ ପେଣ୍ଟ ପିନ୍ଧା ଯାଇଚି ତା ନନା ଯେଉଁ।
ହଁ ହଁ।
ତା ନନା ବି ଥିଲେ ହେଲା ତାପରେ ଯାଇ। ଚି ମୁଁ ହାପ ପେଣ୍ଟେ ଟେ ପିନ୍ଧା ଯାଇଛି ତା ନନା କହୁଚନ୍ତି ଆରେ। ଏ ଏମିତି କଣ ଗୋଟେ ବାଇଆ ବାତୁଳ ନେଖେ ହାପ ପେଣ୍ଟ ପିନ୍ଧୁଚୁ କିରେ ସବୁ ବେଳେ। ମୁଁ କଇଲି ମତେ କମ୍ଫଟେବୁଲ ଲାଗୁଛି ମତେ କମ୍ଫର୍ଟେବଲ ଲାଗୁଛି ମୁଁ ପିନ୍ଧୁଛି। ସେ କହୁଛନ୍ତି ପତଳାଟା ଭଲ ଦେଖା ଯାଉନୁ ମୁଁ କହିଲି ପତଳା ପତଳାରେ ମୋର କିଛି ଯାଏ ଆସେ ନାହିଁ। ଯିଏ ଯେମିତି ଦେଖିଲା ମୁଁ ସେମିତି ତାରେ ଇଁତି ଗୁରେ ତାରେ। ତାରେ ବାଗେଇଲୁ ବାଗେଇ ପାଇଲୁନି ହେଲା ତାରେ ଗ୍ୟାରେଜ କୁ ଆସିଲୁ। ଝିଡା ମାଳି ଗ୍ୟାରେଜ କୁ ଆସିଲୁ ରେଞ୍ଚି ଫେଞ୍ଚି ନେଇକି ଗଲୁ ହେଲା। ଏ କଣ ଗୋଟେ ତାର ତେଲ ପାସ କଣ ଥାଏ।
ହଁ।
ଦେଲୁ ତାପରେ ସିଏ ଏଁତି ଗଲା। ତାପରେ ଆସିଲା ଆଉ ତାପରେ ଗଲୁ। କଣ କହିଲୁ ହେଇଟା ମନେ ପଡୁନି ମ।
କଣ।
ତାପରେ ଗଲୁ ହେଲା।
ହୁଁ।
ତାପରେ ମୁଁ ସେ ସିଏ ଫାଷ୍ଟ ଗଢେଇଲା। ଫାଷ୍ଟ ଗଡେଇଲା ମୁଁ ପଛରୁ ପେଲିିଲି ହେଲା ସ୍କୁଟିରେ ଯିଁତି ମ ହାତ ଧରା ଧରି ହେଇ।
ହଁ।
ପେଲିଲି ଯେ ଆଗୁ କୁ ମୋ ଗୋଡ କାଟିଲା ବହେ ବାଟ ହେଟା ତାପରେ।
ତାପରେ କଣ।
ତାପରେ ମତେ ଛାଡି ଦେଇକି। ମତେ ମୁଁ କଇଲା ତୁ ଗାଡି ଟା ଗୁଡା ମୁଁ ସ୍କୁଟି ଟା ସମାଳି ଯାଉଛି। ଗଲାାରେ ପୁଅ ମୁଁ ଗ୍ୟାରେଜ ଜିଡା ମାନେ ରେକୁଳା। ରେକୁଳା ଠୁ ମୁଁ ଗଡେଇ ଗଡେଇ ଆଇଲିି ଜିଡାମାଳି।
ଉୁଁ ହୁଁ ମାନେ ରେକୁଳା ଠୁ ଗଡେଇ ଗଡେଇ ଜିଡାମାଳି ଯାକେ ଆଣିଲୁ।
ହଁ ସିଏ ଆଇକି ଆଗେରେ।
ତାପରେ ତାରେ ତୁ କଣ କଲୁ।
ମୁଁ ମୁଁ ଖାଲି ଝାଳରେ ଉଦା ତାରେ ମୋ ପାଟିରୁ ଯାହା ବାହାରେ ଆଉ।
କଣ ବାହାରିଲା ଥାଇ।
ଯାହା କହି ହବନି ତ ଏଠେ ଆଉ। ମାନେ ତୁ ଗୁଟେ। ତୋର ବିବେକ ବୋଲି ଗୋଟେ ଜିନିଷ ନାହିଁ। ଢୁଙ୍ଗୁରେ।
ତା ବିକଳିଆ ଟା ସୁଦୁ।
ମାନେ ସାମାନ୍ୟ ତାକୁ ଉଣେଇଶି ଟଙ୍କା ମାଗିଲି, କଇଲି ରିଚାର୍ଜ କରିଦେ ଗୋଟେ ୱାନ୍ ଜି ବି କହିଲା କରିଦଉଛି। ମୁଁ କହିଲି ପଇସା ଅଛି ନା ନାଇଁ, କହିଲା ହଁ ଅଛି କରିଦେବି। ଏ ଘଡି ଅନେଇ ନାହିଁ, ସେ ଘଡି ଅନେଇ ନାହିଁ। ତାହେଲେ ଆସେ କହି ଆରେ ତୁ ଯଦି ଦବୁ ଦବାର ନଥିଲା କିଆଁ କହୁଥିଲୁ, କହିଲା ହଁ ମୁଁ ଦେବି।
ହଁ। କହିଲା ତତେ କିିଆଁ ଦେବି?
ତାପରେ ସତକୁ ଦେଲାନି ନା?
ହଁ।
ପରା ମାଇଣ୍ଡିକୁୁ ନିଏନି ବୋଲି, ହିନ୍ଦୀ ତା ସହ ମିଶେ କୁକୁର ନାଗେ ହେଲା ଆକ୍ଚୁଆଲି ମୁଁ କୁକୁର।
ହଁରେ।
ଏଇରା ତମେ, ତମେ କହିଲ ତାପରେ ମୁଣ୍ଡରେ ବୁଦ୍ଧି ପଶିଲା ଆଉ।
କଣ କହିଲି?
ତମେ, ଆମେ ଯୋଉ ସବୁ କଥା ହେଲା ଏମିତି ଏମିତି। ଆରେ ମୁଣ୍ଡକୁ ନେଲେ ଇଏ ହଉଚି ହେଲା, ଫୁଣି ମୁଁ ଯାହା ସହ କଥା ହଉଛି ମ
ହୁଁ।
ସିଏ ବି କହିଲା ସେଇଟା ତ ଭଲ ପିଲା ନୁହେଁ, ତାଙ୍କ ତା ସହ କିଆ ମିଶୁଚୁ।
ସେ ବି କହିଲା।
କହିଲା ତାକୁ ମତେ ଭଲ ଲାଗେନି, ତମେ ମିଶୁଚ ଖାଲି ନା ତାକୁ ମତେ ଭଲ ଲାଗେନି।
ଆଉ ସେ ତ ଜାଣିଛି ମୁଁ କିନ୍ତୀ ଭାସା କହେ, ତଥାପି ମୋତେ ତାହେଲେ କିଛି କହିଥିବ ତାହେଲେ? ସେ ଜାଣିଛି ନାଇଁ ମୁଁ ସ୍କୁଲ କିନ୍ତି ଭାସା କୁହେ। ସେ ଜାଣିନି ମୁଁ ସ୍କୁଲରେ ଭାଷା କୁହେ ବୋଲି?
ସେ ତ ତୋ ବିଷୟରେ କିଛି କୁହେନି, କଇଲା ଉଁ କଇଲା ଚିନୁ ହେରିକା ତ ଭଲ ପିଲା। ତାଙ୍କ ସହ ମିଶୁଥିବ କିଛି କହିଆର ନାହିଁ।
ହଁ। କାଇଁକି ନା ମୁଁ ସ୍କୁଲ୍ ରେ ଯୋଉ ଭଳିଆ କୁହେ ୱାର୍ଡ଼ ଗୁରା ତ, ସେଥିପାଇଁ ମୁଁ କହିଲି ସମସ୍ତେ ଜାଣିଛନ୍ତି ସେ କେମିତି ଜାଣିନି? ସେ ଜାଣିଥିବ ଅବଶ୍ୟ, ହେଲେ ମୁଁ ଏବେ ଭଲ ହେଇଛି ନା। ସେଥିପାଇଁ ସେ କିଛି କହିଲାନି ଆଉ।
ଆରେ ଯୋଉ ତାଙ୍କ ଘରକୁ ଯାଇଥିଲୁ ବା ଆମେ।
ହୁଁ।
ଯୋଉ ସିଏ ହେଇଥିଲେ ଧାଇଥାନ୍ତ ତମେ ତମେ ମାନେ ଗଲନି, ମାନେ ଯୋଉ ଫାଷ୍ଟ ଯୋଉ ଡାକ ସେମାନେ ହେଇଥିଲେ ଆସିଥାନ୍ତ ସାଙ୍ଗେ ସାଙ୍ଗେ ଯୋଉ ଇଏ, ଇଏ ମ
ହଁ ଜାଣିଲି, ହଁ- ହଁ।
ସିଏ ହେଲେ ଆଗ ଧାଇଁ ଥାଆନ୍ତା ରେ ପୁଅ
କଣ ହେଲା ଇଏ? ଆଁ। ଆ ରେଡ଼ି ତାହେଲେ। ଆଉ କଣ କହୁଛୁ କହ? ତୁୁ- ତୁ ହାତ, ତୁ ହାତକୁ ଦି ହାତ କେବେ ହବୁ?
ହ୍ୟାଲୋ।
କହିଲୁ ତୁ ହାତକୁ ଦିହାତ କେବେ ହବୁ?
ଏଇରା ହବା ଆଗକୁ ଦେଖିବା ଆଉ। ଆଉ ବର୍ଷେ ଦି ବର୍ଷ ଯାଉ।
ଯିଏ ଅଧିକା ଭଲ ତାକୁ କଣ କିରେ, କାଳେ ଝିଅ ପିଲା ମିଳନ୍ତିନି।
ହଁ ବା।
ଆଁ।
ଆରେ ଏ ଟାଉଟରିଆ ଗୁଡ଼ା କୁଆଡେ ଗଲେକିରେ?
ଏଇରା ଏଠି ଯାଇଛନ୍ତି ଦିଯାଙ୍କ କଣ ପାଇଁ ବୁଲି ଯାଇଛନ୍ତି ତ ଏଠିକି ଆଉ।
ହୁଁ ଯୋଉଟା ଅଲୋଡ କରିଥାନ୍ତି ଯେ।
କିଛି ନାହିଁ ମୋର ଅଛି।
ହୁଁ ହୁଁ ହଉ ହଉ।
ତାପ ରେତ ନାହିଁ ଆଉ।
ଆଉ ତା ବିଷୟରେ କଣ କିବି ତା ବିଷୟରେ ବହୁତୁ କଥା ଅଛି ହେଲା।
ତା ବିସୟରେ କହିଲେ ରାତି ପାଇଁ ଯିବରେ
ରାଟି ପାଇଯିବ ପଚକେ ସେ ପଇସା ଦେଇ ଦେଇ ଥକିବ। କିଏ କହିଲୁ ଏଇଟାଇଟା ଯୋଉଟା କଥା ହଉଛି।
ହୁଁ
ତ ନିଅ ତମେ ପଇସା ନିଅ ଖାଲି ପଇସା ନିଅ ଏତେ କଥା ହଉଛ ଆଉ।
ଭୟଙ୍କର କଥା।
ହଁ ପା।
ପାଞ୍ଚଟା କଲ କଥା ହୋଇସାରିଲେଣି ନା ଦଶ ଦଶ ଦଶ ପଚାଶ ମିନିଟ୍ କଥା ହଉଛନ୍ତି ଲଗାତାର।
ହୁଁ।
ଏଇଟା ମିିଶିଲେ ପଚାଶ ମିନିଟ୍ ହେବ।
ମୁଁ ଏମିତିରେ ବହେ କଥା ହୁଅନ୍ତିରେ।
ହୁଁ।
ଏମିତିରେ ବହେ କଥା ହୁଅନ୍ତି ଖାଲି ତା ବଡ ମୋବାଇଲିଟା ଆସୁ କରିଦବା ତାଥିରେ ବି ଆଉ।
ହଁ ରାସ୍ତା ମିଳିବ ତତେ ମିଳିବ।
ହୁଁ।
ବହି ଗୁଣ୍ଡ ହେଇଯିବ ହେଇଟୁ।
ହଁ।
କହିଲି ବହି ଗୁଣ୍ଡ ହେଇଯିବରେ।
ହୁଁ ଆମେ ତ ବସିଲେ ଏମିତି ବେ କଥା ହଉଛେ ଏଇଥିରେ କଥା ହେଲେ କଣ ହଉଛି।
ନା ଫା ଧରି ପାରିବାନି ଏଇଟା ବି ଅବାଗିଆ ଲାଗିବ।
ହୁଁ। ସେଇଟା ଏମିତି ଆଉ କଣ ପିଲା ପିଲା ଆମ ସହ ମିଶିକି ଏମିତି କରୁଛନ୍ତି ଆଉ।
ହୁଁ।
ଆରେ ମୁଁ ଆଗରୁ ଭାବେ ଭଲ ପିଲା ଟା ହେଇଥିବ ଆଉ ହେଇଯାଏ ମିଶେଇ ଆଉ। ମୁଁ ତାକୁ ଭଲ ପିଲା ଭାବିଲି ସିଏ ଭାବିଲା କି ମୁଁ ଗାଡି ଫାଡି ସବୁ ଆଣୁଛି ମୋ ସହ ମିଶୁଛି।
ଆକ୍ଚୃଆଲି ସେଆାଇ କେତେ ଦିନି ପରେ ତୁ ଠିକ୍ କଥାଟା ବୁଝିଲୁରେ?
ହଁବା।
ଆଉ ତୁ ତା ବୁଲରେ ପଡି ଯୋଉ ଆମକୁ ମାରୁ?
କଣ ତମକୁ ମାରେ ମାନେ ଆରେ ହେଇଟା ମାନୁଛି ସେଇଟା ଗୋଟେ ଭୁଲ ମୋର ହେଲା। କାହିଁକି ନା ତା ତା ଇଏରେ ତା ଇଏରେ ଥିଲି ବା।
ତା ଅଣ୍ଡରରେ ଥିଲି କାମ କରୁଥିଲି।
ତା ଅଣ୍ଡରରେ କାମ କରୁନଥିଲି ମାନେ ତା ପରେ ଚାଲିଥିଲେ ହେଲା।
ତତୋ ସେ ସବୁ ଭଲ ଭାବ ଭଲ ଭାବୁଥିଲା କଥାରେ ସ କହୁଥିଲା ଆଉ।
ହଁ।
ଆତ ଅକ୍ଟ୍ୟୁଲି ତୁ କିନ୍ତି ଆମର୍ ଡିସାଇଡ୍ କଲୁ ଆମ ସହିତ ମିଶିବୁ ବୋଲି କିିନ୍ତି କଣ ମାନେ ଇଏ
କେମିତି ଆଉ କଣ ମିଶିଗଲି ଆଉ। କିଛି ବି ଭାବିଲିନି କହିଲି ଇଏ ତ ଏମିତି ହୋଉଛି ତାପରେ ସେମାନେ ତ ଏରା ଭଲଏ ସେ ଭଲ କଥା କୋହୁଛନ୍ତି। ଭଲ କଥା ହବେନି ତାଙ୍କ ସହ ମିଶିଲେ ଭଲ ନା। ୟାସ ମିଶିଲେ ବାତ୍ରା ଫାତ୍ରା ହେବୁ ଏ ନାଲିଆମ୍ବଡାକି ଦଉଥିବ ଇଆଡେ କାହାକୁ ଇଏ ତା ବଡି ଉପରେ ଜଯ କରୁଥିବ।
ଏମିତି ଓ କରିବା କଥା ନୁହଁ।
ହବା ସିଏ ଯୋଉଟାକୁ ଆଣିଚି ମ।
ହଁ।
ତାର ସବୁ ମତେ ଦେଖେଇଛିରେ ପୁଅ।
ସବୁ ଜିନିଷ ଦେଖେଇଲା ତୋତେ ତାହେଲେ ଭାଉଜ୍ ତାହେଲେ କୁଆଡେ ଭଲ ପାଉଛୁ।
ହଁ ପା।
ତା ଭଲପାଉଛୁ ତୁ ତାର ସବୁ ଏମିତି କରିବୁ।
ହଁ ପରା।
ସଳା ପାଗଳଟା ହେଟା କିରେ।
ଏମିତି ଆଉ।
ଏ ଭଲ କାମ
ଆ ଦେଖ ଠିକ ଟାଇମରେ ଯେମିତି ଗୁଣ ତାର ସେ ଠିକ ଗୋଟେ ନାମ ନବ ପୁରା ହେବ। କି ନାମ ନବ?
ତା ଗୋଡ଼ ଚିଲମଚୁତିଆ ଘନାଶୁତ
ସିଏ ବା ସିଏ କହୁଚି ମୋର ସବୁ ଯାଉ ଆଉ କାହାର ନହଉ
ମାନେ ତମ ଆଗରେ ଯୋଉଭଳିଆ ମତେ କଥାକୁହେ ଭାଇ ଏରା ମୋର ମନେପକେଇଲାବଳୁ ମତେ କଣ ଇଏ ଲାଗୁନଥିବ କହ
ହଁ ପରା
ତଥାପି ହସି ହସିକିନା ତାସହିତ କଥା ହଉଛି ମୁଁ
ଆ ଉପର ମନେ କଥାହବା କଥା ନହେଲେ ଆଉ କିଏ ପୁରା ଇଏ କଥା
ତଥା ୟ ସାହାଯ୍ୟ କରାହଉଛି କି ନାଇଁ?
ହଁପା ଏବେବି ତାକୁ କଣ ଗୋଟେ ସାହାଯ୍ୟ ।
ଆଉ ଏବେ ଯଉ ପେଟ୍ରୋଲ ସରିଗଲା ପଇସା ଦିଆହେଇନିତ ପଇସା ଦେଇନୁ ତୁ ତାକୁ
ହଁରେ ହଁ
ପଅଷୋଠି ଟଙ୍କା।
ଏ ସବୁଥିରେ ଦେଖୁନୁ ତୋ ଜାମୁରା କେମିତି ନେଇଗଲା।
ମାନେ ହସି ହସିକା ତା ହସ ପଛରେ ଆଉ ଗୋଟେ ପୁରା ଖୁତୁୁରୁମିଆଁ ମୁହଁଟେ ଅଛି ରେ ପୁଅ।
ହଁପା ହଉ ଦଶ ମିନିଟ ହେଇଗଲା ହେଲା
ହଉ